ହେଲୋ।
ହାଲୋ।
ଉଁ। କଣ କରୁଚ?
କଣ କରିବି ଟିକେ ଗଡୁଥିଲି ଆଉ।
ଉଁ, ଖିଆପିଆ ସଇଲାଣି?
ହଁ ଖିଆପିଆ ସ ଲାଣି।
ଆଉ ପୁଅ ଶୋଇଚି?
ତମ କରୁଥିଲ।
ହୁଁ ମୁଁ ଟିକେ ଶୋଇଥିଲି ଏବେ ଉଠିଲି ଏଇ ଟିକେ ବର୍ଷା ଉଠେଇଲାଣି ତ। ଏବେ ଉଠିଲି। ଲୁଗାପଟା ତୋଳିକି ନ ବର୍ଷା ହବ। ତମ ସିଆଏ ପାଗ କେମିତି ଅଛି? ଏଇ ବି ଶୋଇଥିଲୁ ପରା। ଟାୱାର ନାହିଁ କି?
ଆଛା କଥାଟା ଟିକେ ଭଏ ଶୁଭୁନି ତ। ହଁ।
ହଁ।
ଏଇ ଶୋଇଥିଲି ଏବେ ଉଠିଲି। ଏଇ ବର୍ଷା ଟିକେ ଉଠେଲାନି ତ।
ଆଉ ଆଜି କଣ ଖିଆପିଆ ହେଇଛି ରୋଷେଇ କଣ?
ମୁଁ ଆଜି ଗରମ ଭାତ କରିଥିଲି। ଡାଲମା କରିଥିଲି।
ହଁ।
ଡାଲମା ଆଉ କଲରା ଭାଜିଥିନି।
ହଁ।
ଏଇ ପୋଡା ଏ ଦଳିକି ଖାଇବା ପାଇଁ ଦଳା ଦଳି।
ଅ ହଁ। ମୋର ଗୋଟେ ସାଙ୍ଗ ଟା ଅଛି ତାଙ୍କର ସେମିତି ଖାସ ଖାଲି କଇବ ପଖାଳ ଭାତ ଦଳାଦଳି। ଦଳା ଦଳି କଣ କା ବାଇଗଣ, ବିଲାତି, ଆଳୁ ଆମର ସବୁବେଳେ ଦଳାଦଳି।
ହୁଁ।
ଖିଆପିଆ ସରିଗଲାଣି ତାହେଲେ?
ହଁ ଖିଆପିଆ ସଇଲାଣି।
ଏତେ ଜଲ୍ଦି ସୋଇକି ଉଠିଯାଉଛ?
ହଁ ପେ ଖିଆପିଆ ସଇଲା। ଝିଅକୁ ଶୋଇଦେଲି ଶୋଇ ଦେଇକି ଶୋଇପଇଲି ତା ପାଖରେ ଆଉ।
ଆହା ଯା ହୋଉ ତମେ ଶୋଇକି ଉଠିଲଣି ଆଉ।
ହଁ ଶୋଇ ପଡ଼ିଥିଲି ଟିକେ।
ଝିଅ କଣ ଶୋଇଛି।
ହଁ ଝିଅ ଶୋଇଛି ନନେ ବା ବୁଲିବ। ତାକୁ ଟେ ନ ସେଇଦିନେ ପାଖରେ ବସିକି ତା ପାଖରେ। ସେ ଶୋଇବେନି ସେ ଉଠିକି ପଳେଇଆସିବ।
ଓ ହୋ।
ଆ ଖରା ବେଳ ଟାରେ କାହିଁ ବୁଲିବ ଖରା ଯେମତି ହଉଛି। ମୁଁ କହିଲି ଟିକେ ତାକୁ ଆଗେ ଶୋଇଦିଏ ଟିକେ ଆଉ।
ନାଇଁ ନାଇଁ ଭଲ ନା ଖରାବେଳେ କାଇହିଁ ବୁଝିନ କଣଚାର। ଖାଇବା ଶୋଇପାରିଲ ଭଲ।
ହଁ କିଛି ନହିଁ ତ। ହଁ ଏଠି ନା ଚାରିଟାରୁ ର ପାଞ୍ଚଟା ଖେଳିବ ତାପରେ ଟିଉସନ ଯିବ।
ହଁ।
ଖାଇବ ଯ ଟିକେ ଖାଇଦେଇକି ଯାଏ ଆଉ।
ଓ ହୋ।
ଭାତ କହୁଛି ଖାଇବିନି।
ସାଇ କି।
ଭାତ ଟା ମତେ ଦେନା ଆଉ ଯାହା ଦେନା ଖାଇଦେବି।
ଚିଠମଟି ଖାଇ ଦଉଛି।
ହଁ ଖାଲି ଇପି ମ୍ୟାଗି। ଖାଲି କହୁଛି ମତେ ଏଇ ରା ସୁ ବିସ୍କୁଟ ଖାଇବି। ଆରେ ସେଇରା ପେଟ ପରୁବ।
ଛୋଟ ଛୁଆ ଆଉ ତାଙ୍କ ମନ ଯାହା ଆଉ।
ହଁପ। ମୁଁ ତ ଏତେ ଦିଏନି ସେମିତି ଆଇସ୍କ୍ରିମ ବିକା ଆସିଥିଲା ଯେ। ଆଇସ୍କ୍ରିମ ଖାଇବି।
? ହଁ ଭ ଆଇସ୍କ୍ରିମ ହଁ। ସମୟ ପସ ଖାଲି ଆଇ ମୁଁ ଖ ଭାଇ ତାଙ୍କର ତା ପାଟି ଶୁଣୁ ଶୁଣୁ ଖାଲି କୋ ଯାଇ କି ଆଣିବ ଦେହ ଟା ଟିକେ କମିଲା। ହ। ଆଉ ସାଙ୍ଗେ ସାଙ୍ଗେ ସେଇଠୁ ଆଇସ୍କ୍ରିମ୍ ଦେଲେ ପୁଣି ଇଏ ଖରାପ ହବ।
ଆଛା ହଁ ଏାଇନା ଏ। ଖରା ଦିନ ତ ହେଲା ଖାଲି ଆଇସ୍କ୍ରିମ ବାଲା
ହଁ ହଁ ହଁ ଖାଲି ଆଇସ୍କ୍ରିମ ଖାଲି ମାନେ ଥଣ୍ଡା ବି ପିଇବାକୁ ଛୋଟ ଛୁଆ କଣ ବଡ ମଣିଷ କର ବି ଛଉ ଖାଲି ଥଣ୍ଡା ପିଆବେ ଏ ତ ଗରମ ହଛିଚି।
ବାହାରକୁ ସେମିତି ଯୁଆଡା କଲେେ ସେଇ ଗୁପଚୁପ୍ ଆଇସ୍କ୍ରିମ ଦହିବରା ସେ ତେ ସବୁ ଛକ ମାନଙ୍କରେ ଥିବେ।
ଏ ତ ଝିଅ ମାନଙ୍କର ଫେମସ ଆଉ।
ହଁ ଏବେ ସବୁଠି ତ ସେଟା ମିଳିଲାଣି।
ହଁ ହଁ ତାପରେ ଆ ବି ଗୁପଚୁପୁ ମାନେ ଟଙ୍କା ଟା ଥିଲା ଏବେ ଦେଖୁନ ଦଶ ଟଙ୍କାରେ ଛଅଟା ଚାରିଟା। ଟା ତିନିଟା ଏମତି।
ହଁ ଭ ଏତେ ରେଟ ହେଇଯାଉଛି ଯେ ଦିନକୁ ଦିନ।
ସେଇ ହେବା କଣ ଖାଇବ ହଁ।
ଦହିବରା ବି ସେଇ ଆଉ ଦଶ ଟଙ୍କା କୋଡ଼ିଏ ଟଙ୍କାରେ ନାହିଁ।
ସେ ବି ରେଟେ ହେଇଗଲାଣି।
ସେ ସମୁଦା ତିନିଟା ଚାରିଟା ଦଉଛନ୍ତି ତିରିଶ ଟଙ୍କା। ଏମିତି ବା ସବୁ ଆଣୁଛନ୍ତି।
ଏଇ ଛୁଆ ବୁଝିବେ ନା ଛୁଆ ତ ବୁଝୁନାହାନ୍ତି।
ନା ହଁ ସେମାନେ ତ ଛୋଟ ଛୁଆ ତାଙ୍କୁ ଆଉ କଣ କହିବା ଯା ଇଏରେ ମୋ ପୁଅ ଖାଲି ତ ମାନେ କୁରୁମି ଯେ ମାନେ ପତଳା ହେଇଯାଉଛି ଖାଲି ହେଲା। ଦେହରେ ତ ଟିକେ ବି ଲାଗୁନାହିଁ। ତେବେ ଖାଲି କହୁଛି ମୁଁ ଆଉ ଚକୋଲେଟ ଖାଇବି।
ସେତ ଦାନ୍ତ ପୋକ ଲାଗିଯିବ।
ହଁ ବା ଖାଲି କହୁଛ ଚକୋଲେଟ ଖାଇବି ଚକୋଲେଟ ଖାଇବି। ମାନେ ଖାଲି ତ ମିଠା ଜିନିଷ ଯାହା ଆଉ ଆଉ ମିଠା ଯଦି ସେଇ ଯୋଉ ରସଗୋଲାହରିକ ଯଦି ଦେଖିଲା ବୋପା ମା ମୋ ମନ ତ ପୁରା କୁଣ୍ଢେ ମୋଟ ଆଉ।
ହେ
ଉ ତମେ କଣ କରୁଛ?
ନାଇଁ ଏଇଠି ଗଡୁଥିଲି ତ ଖାଇ ପିଇକି ତାକୁ ଶୁଆଇଛି ଖୁଆଇ ଦେଇକି। ଆଉ ମୁଁ ଏଇଠି ଗଢୁଥିଲି ଆଉ।
ଆଉ ଗରମ
ଉଁ
ଗରମ କେମିତି ହଉଛି?
ହ ଗରମ ତ ହଉଛି ମେଘ ଉଠେଇଲାଣି କଣ ହଉଛି କାଲି ତ ବହୁତ ଜୋରରେ ବର୍ଷା ହେଇ ତମ ଆଡ଼େ ହେଇଛି?
ନାଇଁ ହେଇନି।
ଆମ ଆଡେ କି ତ ବହୁତ ଜୋରରେ ବର୍ଷା ମାନେ ଏତେ ଜୋର ବର୍ଷା ପବନ। ଘଡ ଘଡି ମାନେ ସବୁ ପୁରା ଏକା।
ଏତେ ଜୋରେ ହେଇଛି?
ଏତେ ଦୋର ହେଇଯିବା ମାନେ ଆମେ ଘର ଭିତରେ ସେ ଆମ ଛାତ ମାନେ ସେ ପାଣି ଟୋପା ଟା ଏତେ ଜୋର ତାର ସାଉଣ୍ଡୁ ଯେ ଛାତ ଉପରେ ଖାଲି ମାନେ ଦୁଲତାାଲ ହେଇକି ପଡୁଥାଏ ସେମାନେ ସେତିକି ଯୋଉ କୁଆ ପଥର ବର୍ଷା ବୋଧେ ହଉ। ଯେଉ ସେମିତି ରହୁଥାଏ।
ହୁଁ ହଁ ନାଇଁ ଇଆଡେ ହେଇନି କାଲି। ହେଇଥାନ୍ତା ଗରମ ଏତେ ଲାଗୁଛି ବର୍ଷା ଟିକେ ହେଇଥିଲେେ ଥଣ୍ଡା ଲାଗିଥାନ୍ତା।
ହଁ ହଁ ହଁ। ଆ ୟା ଟିକେ ଥଣ୍ଡା ଲାଗୁଚି ତଥାପି ଗରମ ବି ଅଛି। ଏତୁ ଖରା ହଉଛି।
ହୁଁ।
କାଲି ରାତିରେ ଟିକେ ଥଣ୍ଡା ଲାଗିଲା।
ହଁ।
ହଁ ହଁ ଟିକେ ବର୍ଷା ହେଇଗଲା ନା ହୁଁ ତମ ଆଡେ ଜମା ବର୍ଷା ହେଉନି ନା କଣ?
ନାଇଁ ହେଇନି ପାଞ୍ଚ ଛଅ ଦିନ ହେଇଗଲାଣି କି ବେଶୀ ହବ ବର୍ଷା ହେଇନି।
ହଁ ହଁ।
ଉଠଉଛି ଏଇପା ଏତେବେଳକୁ ଉଠେଇବ ଯେ ଆଉ ହଉନି ବର୍ଷା।
ଅ ହ ଆଉ ଆଉ ଶୋଇବନି ଏଇକା ଆଉ
ନାଇଁ ଆଉ ଶୋଇବିନି ଉଠିଲିଣି ନା।
କଣ ଏଇଖା କଣ କାମ ଅଛି ନା ଏମିତି ନର୍ମାଲି ଗଡିବ ପୁରା।
ନାଇଁ ଏଇନା ବି ଆଉ କିଛି କାମ ନାହିଁ। ତାପରେ ଚାରିଟାରେ ଯାଇକି ଯାହା କାମ କରିବା ଆଉ ରାତି ପାଇଁ।
ଚାରିଟାର ତ ସେଇ ଧୁଆଧୁଇ ହେବ ଧୂପ ଦବ ସେ ଏ ପୁଣି ରାତି ପାଇଁ ରୋଷେଇ କର ହଁ।
ହୁଁ
ଗାଈଗୋରୁ ଅଛନ୍ତି ତମର?
ହଁ ଗାଈ ଅଛି ଗୋଟେ ଗାଈ ଅଛି ହେଲେ ଏତେ କରିପାରିବେନି ଆଉ ସେ ଗୋଟେ ଗାଈ ରଖିଛି ଆଉ।
ଅ ହ ଓହୋ ଜର୍ସୀ ନା ଦେଶୀ?
ନା ଦେଶୀ ଗାଈ।
ଅ ହ। ଆଉ ଯାଇକି ତମର କଣ ପକ୍ଷୀ ରଖିଛ ନା କଣ ସାଉଣ୍ଡ ହଉଛି।
ନାଇଁ ଆମରି ନାଇ।
ସାଉଣ୍ଡ ହଉଛି ତ ସେଥି ପାଇଁ।
ହୁଁ ଏଇଟା ଏଇ କୁଆ ହଉଥିବ।
ହ ହଁ ରାତିରେ କଣ ରୁଟି?
ନାଇଁ ମଙ୍ଗଳବାରରେ ଭାତ ଖାଇଦିଏ।
ଆଉ ତମେ ରାତିରେ ଭାତ ଖାଇଦିଅ।
ହଁ।
ଆଉ ରୁଟି ଖାଇବା ରୁଟି ଟା ସବୁଠୁ ଭଲ।
ଏଇଆ ରେ ଘରେ ସବୁ ଖାଇଲେ। ଆ ମୋ ପାଇଁ କଣ କରିବି ସେଇଥିପାଇଁ ଖାଇଦଉଛି ରୁଟି ଆଉ।
ଅ ହ ଅ ହ।
ଆଉ ଏଇ ସୋମବାରେ, ଗୁରୁବାରେ, ଶନିବାରେ ଆ ଏଇ ସଂକ୍ରାନ୍ତି, ଅମାବାସ୍ୟା ଏଇଥିରେ ଖାଇଦିଏ ରୁଟି।
ହଁ ହଁ ଗୁରୁବାରରେ ରୁଟି ଖାଇବନି।
ଆଉ
ଗୁରୁବାରେ ପରଟା ଖାଇଦବ କିନ୍ତୁ ପୋଡା ଜିନିଷ ଖାଆନ୍ତିନି।
ନାଇଁ ସେଇ ରୁଟି ପା ଏଥିରେ ତାୱାରେ କରେ।
ହଁ ସେଇ ବା ମାନେ ଯୋଉ ସେକା ହେଲା ନା ରୁଟି ଟା
ହୁଁ
ହଁ ସେଥିପାଇଁ ମୁଁ ରୁଟି କିନ୍ତୁ ଖାଏନି ମତେ ମନା କଲେ ତ ଜଣେ ସେଥିପାଇଁ ମୁଁ ରୁଟି ଖାଏନି ପରଟା ଖାଏ।
ହଁ ହଉ କହିଲ ଆ ହଁ। ଜାଣିିନଥିଲି।
ଅ।
ହଁ ଏମିତି ଆ ମାନେ କହିଲେ ଜଣଙ୍କୁ ଯୋଉଟା ଜାଣିନଥିବା। ଆମେ ସେଟା ଜାଣିବାନି ନାଇଁ କି?
ହଁ ବା ଆମେ ତ କିଛିଟା ଜାଣଉନୁ ତଥାପି କହିଦେଲେ ଲୋକ ଆମେ ସବୁ ଜାଣୁଛୁ।
ହଁ।
ଆମେ ମନରୁ କେତେଟା କଣ ଜାଣି ପକୋଉଚୁ।
ହଁ। ସେଠି ବଡ ଲୋକଙ୍କ କଥା ମାନିଲେ ସେ କିଛି ଉପଦେଶ ଦେଲେ ଆମେ କିଛି ଶି
ହଁ ହଁ ହଁ ହଁ।
ତାଙ୍କ ଥରେ ତାଙ୍କ କଥା ଟାକୁ ବେଖାତିରି କରିନେ ଆଉ ଥରେ ସେମାନେ କହିବେ କି।
ନାଁ ନାଁ ହଁ ରୁଟି ଟେ ସେକୁନେ କି ସେଟା ପୋଡି ଯାଉଛି ନା ତ ସେଟା ଖାଆନ୍ତିନି କିନ୍ତୁ।
ଓହୋ ଭଲ କଥା ଗୋଟେ କହିଲ।
ହଁ ହଁ ଓହୋ।
ହଁ କେତେବେଳେ ରୁଟି ଅରୁଆ କେତେବେଳେ ଭାତ ଆଉ ନଅନେ ଉପମା କରିକି ଖାଇଦିଏ ସୁଜି ଉପମା।
ହଁ ଅ ହୋ।
ଆଉ ଝିଅ ବି ଖାଇଦିଏ ହଁ ହଉ।
ହଉ।